ହ୍ୟାଲୋ।
ହ୍ୟାଲୋ।
ହଁ ମତେ ଶୁଣିପାରୁଚ?
ହଁ ହଁ ଶୁଣିପାରୁଚି? କଣ କରୁଚ ହଁ ତମେ?
ମୁଁ ଦେହ ଭଲ ଅଛି?
କଣ କରୁଥିଲ? ମୁଁ ଘରେ ଅଛି ଖା ଖାଇସାରିଲି।
ହଁ ମୁଁ ବି ହଁ ହଁ ଖାଇସାରିଲିଣି।
କଣ ଖାଇଲ?
କଁ ଖାଇଲି ଭାତ ଆଳୁ ଭରତା ଆଳୁ ଚକ୍ଟା ଆମ୍ବ ଦହି କେତେ କଣ ଖାଇଚି ତମେ?
ମୁଁ ବି ସେମତି ଭାତ, ଡାଲି, ଭଜା, ଆମ୍ବ-
ହଁ ଆମ୍ବଟା ବି ପୁରା ସବୁ
ହଁ।
ଛି ଲାଇବ୍ରେରୀରେ ଅଛି।
ପଢ଼ାପଢ଼ି ଚାଲିଚି ନା?
ହଁ ହଁ ପଢା ପଢି ଚାଲିଚି ଖାଇଲି ତ ଆସିଲି ଟିକେ ବାହାରକୁ ବୁଲିଆ ପାଇଁ ଆ କଲ୍ କରିଦେଲି ତମ
ହଁ ଆଚ୍ଛା।
ହଉ।
ଆଉ ଘରେ ସମସ୍ତେ କେମତି ଅଛନ୍ତି?
ହଁ ମ ଭଲ ଅଛନ୍ତି ତମ ଘରେ?
ହଁ ସମସ୍ତେ ଭଲ ଅଛନ୍ତି। କିଏ କିଏ ରହୁଛନ୍ତି ତମ ଘରେ ତମ ପରିବାରରେ କେତେ ଜଣ?
ଆମ ଆମ ପରିବାରରେ ତ ଛଅ ଜଣ ଆମେ ସବୁ ମିଶେଇକି ଆଛା ତମର?
କିଏ କିଏ?
ବାବା ମା ଭାଇ ଭଉଣୀ ସବୁ ମିସିକି ତମର?
ଆମର ପାଞ୍ଚ ଜଣ। ବାପା ମା ସାନ ଭାଇ ମୁଁ ଆଉ ଜେଜେମା।
ତମେ କଣ ଗାଁରେ ରୁହନା ଏମିତି ସହରରେ କଉଠି?
ନାଇଁ ଆମେ ସହରରେ ରହୁ ଗୋଟେ ଛୋଟିଆ ସହରରେ ରହୁ ତମେ କୋଉଠି ରହୁଛ?
ଆମେ ଏ ଆମେ ବି ଗୋଟେ ସହରରେ ରହୁ କିନ୍ତୁ ବାବା ମା ଗାଁରେ ରୁହନ୍ତି ଆଉ। ତୋ ଚାଷ ହୁଏ
ଆଚ୍ଛା ତମେ ସହରରେ ରହି ହଁ ଆମର ଚାଷ ହୁଏ ପନିପରିବା ଚାଷ ହୁଏ। ଅ ଧାନ ଚାଷ ହୁଏ। ହଁ ତମର ଚାଷ ହୁଏ?
ହେଲେ ହଁ ଆମର ବି ଚାଷ ହୁଏ ତାହେଲେ ତମର ଯଉ ଚାଷ ହଉଛି ଉ ଯୋଉ ଜମି ଯାକ ହ ବହୁତ ମାନେ ସବୁ ପ୍ରକାର ଚାଷ ତମର ଯୋଉ ଚାଷ ଯୋଉହୁଏ ମାନେ ଜମିରେ ହୁଏ ନା ଜମିରେ ହଇ ତ କେମିତି କଣ ମାନେ ତାକୁ ତ ହଁ ଜମିଟାକୁ ତ ପୁରା ମାନେ ଏମିତି ସେ ଯୋଉ ମାନେ ହଳ କରିବାକୁ ପଡେ ନା ତ କେମିତି କଣ ତମେ ସବୁ କର ମାନେ ସେ ଯୋଉ ଟ୍ରାକ୍ଟର ଯୋଉ ରେ ନା ଏନ୍ତି ଗାଈ ରୁଉଥିବେ ନା ତଳଟା?
ହଁ ଦେଖ ସାଧାରଣତଃ ସାଧାରଣତଃ ଚାଷ କରିବାକୁ ହେଲେ ଫାଷ୍ଟେ ଗୋଟେ ଜମିରେ ହଳ କରିବାକୁ ପଡେ। ତ ହଳ ବି ଆଗରୁ ପୁରାତନ କାଳରେ ଗାଈ ମାନଙ୍କ ଦ୍ଵାରା ଲଙ୍ଗଳ ଦ୍ଵାରା ହଳ କରାଯାଉଥିଲା, ଏବେ ବର୍ ର୍ତ୍ତମାନ ଅତ୍ୟାଧୁନିକ ଟେକ୍ନୋଲୋଜି କୁ ଧରି ଯେମ୍ତି ଟ୍ରାକ୍ଟର୍ ବହୁତ୍ କିଛି ମେସିନ୍ ହେଇଗଲାଣି ତ ତା ଦ୍ଵାରା ହଳ କରାଯାଉଚି ଧାନ ବୁଣା ଯାଉଚି ଆଉ ସବୁ କିଛି ସବୁ ଏବେ ମେସିନ୍ ରେ ହିଁ କରାଯାଉଛି।
ହଁ-ହଁ। ଆଉ ତମର ଗାଈ ଅଛି ନା ନାଇଁ?
ଆଉ ତମ ପଟେ ତମର କେମିତି କଣ କରୁଚନ୍ତି?
ଆମର ଆମର ବି ସେମ୍ତି ହିଁ ଏବେ ଯୋଉ ନୂଆ ର ଯୋଉ ଆସିଚି ସବୁ ହେଲା ହଳ କରିବା ପାଇଁ ସେଥିରୁ ବି କରାଯାଏ, ଆଉ ମାନେ ଛୋଟ ଜମି ଯାକ ଦେଖିକି ଗାଈର କରାଯାଏ, କିନ୍ତୁ ଆଉ ଯୋଉ ବଡ ଜମି ଗୁଡାକ ସେଗୁଡାକ ସବୁ ନୂଆ ର ଯୋଉ ଆସେ ସବୁ ମେ ସିନ୍ ଗୁଡ଼ାକ ସେଥିରେ କରାଯାଏ।
ଆଚ୍ଛା ତ ତାହେଲେ ଆପଣଙ୍କର ଗାଈ ଅଛି, ଗାଈ ରଖିଚନ୍ତି?
ଅ ହଁ ଅଛି ଆମର ଗାଈ। ତମର ଅଛି ନା ନାଇଁ? ଚାରିଟା।
ତ ଏବେ ଆଉ ଗାଈ ରଖା ହଉନି, ଆଗରୁ ସବୁ ରଖା ହଉଥିଲା ଏବେ ବି ଆଉ ରଖା ହଉନି ଗାଈ।
ହଁ-ହଁ।
ଚାରିଟା ଅଛି ନା।
ହଁ-ହଁ।
ଆଛା କେମ୍ତି କଣ ତାକୁ କେମ୍ତି କଣ ରଖୁଚନ୍ତି ସବୁ, କଣ ଖାଇବାକୁ ଦଉଚନ୍ତି କଣ?
ହଁ ସେ କୁଣ୍ଡା ଦିଆ ହୁଏ, ଯୋଉ ଧାନରୁ ଉଁ ଉଁ ଧାନ ହେଲା ପରେ ଯୋଉ ବାହାରେ କୁଣ୍ଡା, ସେଇ କୁଣ୍ଡା ତାକୁ ଦିଆଯାଏ। ଆହୁରି ଯେତିକି ସବୁ ଆଉ ଯେତିକି ସବୁ ଯ ମାନେ କଣ ଯୋଉ ତୋରାଣୀ ଗୁଡାକ ହେଲା, ତୋରାଣୀ ଆଉ ଘାସ ଏଗୁଡାକ ସବୁ ଦିଆ ହୁଏ ତାକୁ, କିନ୍ତୁ ଏଇଗୁଡାକ କିଛି ମାନେ ଏବେ ମାନେ ଉଁ-ଉଁ-ଉଁ ଉଁ କିଛି ଏବେ ଅସୁବିଧା ହଉନି ଏଇ ଟାଇମ୍ ରେ କିଛି ଅସୁବିଧା ହଉନି, କିନ୍ତୁ ଯେତେବେଳେ ବିଲ ଲଗା ସମୟ ଯେତବଳେ ଚାଲୋଥାଏ, ସେଇ ଟାଇମ୍ ରେ ମାନେ ସେମାନଙ୍କୁ ଖାଇବା ପାଇଁ ବହୁତ୍ ମାନେ ଅସୁବିଧା ହଉଚି, ପ୍ରକୃତରେ କାହିଁକି ନା ସେ-ସେ ଗୁ ନାଇଁ-ନାଇଁ ସେଇ ହଁ ସେ ଏଇ ଟାଇମ୍ ରେ ସେମାନେ କଣ ସବୁଆଡେ ବୁଲି-ବୁଲି ହେଲା। କିନ୍ତୁ ଯେତେବେଳେ ଚାଷ ଯତବେଳେ କରା ହଉଚି, ଯେତେବେଳେ ଧାନ ସେ ସମୟରେ କଣ କି ମାନେ ସବୁ ଅନ୍ୟ ମାନଙ୍କର ଯାଇକି ସବୁ ଖାଇଦେବେ ନା, ସେଥିପାଇଁ ସେମାନଙ୍କୁ ନିଆ ହୁଏ ମାନେ ଯୋଉ ପାହଡ କୁ ନିଆ ହୁଏ, ବଣ କୁ ନିଆ ହୁଏ ତାଙ୍କୁ ଚରିଆ ପାଇଁ।
ଚରେଇବା ପାଇଁ ବଣକୁ ନିଆଯାଏ, ସେ ବହୁତ୍ କିଛି ସେଇଠୁ ଆରାମସେ
ହଁ-ହଁ କିନ୍ତୁ ଏବେ କିନ୍ତୁ ଇଏ ଟାଇମ୍ ରେ ଉଁ ଉଁ ମାନେ ଉଁ ବର୍ଷା ଦିନେ ବର୍ଷା ଦିନେ ତ ସେଗୁଡାକ ସବୁ ମାନେ ଲୋକମାନେ ଯାଆନ୍ତି ନା ନେଇକି, ମାନେ ସବୁ ଗୋଠ କରାହେଇ ଥାଏ ହେଲା। ଏ-ଏ ମନେକର ଆମର ଚାରିଟା ଅଛି, ଅନ୍ୟ ମାନଙ୍କର ତ ସବୁ ତମେ ଅ ମାନେ ଯାଇକି ଯଦି ତାକୁ ଚରିଆକୁ ଯିବ, ତାହେଲେ ସବୁ ତା ମାନେ ତ ସମସ୍ତଙ୍କର ଗାଈ ଗୋଟେ ଠାରେ ହିଁ ରୁହେ, ନହେଲେ ନାହିଁ ତ ଯିଏ ଯାହା ଘରେ ରଖନ୍ତି। କିନ୍ତୁ ଗାଁରେ ମାନେ ଉଁ ଆମ ଗୋଟେ ଦିନ ଗୋଟେ ଘର ଯାଇକିନା ଜରନ୍ତି। ଆ ଏ ଯୋଉ ଉଁ ବର୍ଷା ଦିନରେ। ଆଉ ସେତିକି ସେ ଚରିକି ଆସିଲା ପରେ ବୋଧେ ତାଙ୍କୁ ବହୁତ ଭୋ କ ହୁଏ ନା କଣ ସେମାନେ ସବୁ କାନ୍ଦୁଥାନ୍ତି ଯେ ଏନ୍ତି ସବୁ ମାନେ ଉଁ ବର୍ଷା ଦିନେ ଯେତଳେ ବହୁତ ଘାସ ଉଟେ ନା ମାନେ ଯୋଉ ଇଏ ସାଙ୍ଗରେ ବିଲ ତ ସେଠୁ ସବୁ ଘାସ ଆଣିକିରି ତାଙ୍କୁ ଦିଆଯାଏ। ଗାଈମାନୁଙ୍କୁ ଖାଇବାକୁ ପାଇଁକି। ହୁଁ।
ନାଁ ଆଚ୍ଛା ଯେମତି ସେଇ ଘାସ ପଡ଼ିଆ ଚ ଚରାଗଲା ସିଏ ସବୁ ଘାସ ଖାନ୍ତି ଗାଈମାନେ। ଏ ଘରର ଯେନ୍ତି ପେଜ, ତୋରାଣୀ, କୁଣ୍ଡା। ଏ ସବୁ ଦିଆଯାଏ। ନାଇଁ କି? ଆଉ କିଛି କଣ କଣ ମିଳେ? ମାନେ ଗାଈର ଉପକାରୀତା କଣ ଯୋଉ ରଖିଚନ୍ତି ଆପଣ? ଗାଈ ରଖିଚନ୍ତି ତମେ ତେ କଣ କଣ ମିଳୁଚି, ତାର ଉପକାରିତା କଣ?
ହାଲୋ।
ହଁ ଗାଈ ଗାଈ ତମେ ରଖିଚ ନାଁ। ଗାଈ ଚାରିଟା ଅଛି। ତ କଣ ଉପକାର କଣ ମିଳୁଚି ତାହାକୁ? ପକାରିତା କଣ ମିଳୁଚି ଗାଈରୁ?
ହାଲୋ।
ଗାଈର ଉପକାରିତା କଣ ମିଳୁଚି ଆପଣଙ୍କୁ?
ଗାଈ ତର ତାକୁ ରଖିଲେ ତ ତମେ ସବୁ ଦିରି ପାରିବ ନାଁ ନାଇଁ? ଆଉରି ହଉଚି ଅଁ ଆ ଆଉ ନା ଜାଣିଚ ଗାଈକୁ ଠି ଭିଡ଼ାଯାଏ।
ଗାଈକୁ ରାକ୍ଷୀ ଭିଡ଼ା ଯାଏ। ନାଚ୍ଛା, କ କଣ ପାଇଁ ସେ ରାକ୍ଷୀ ଭିଡ଼ା ଯାଏ ଗାଈକୁ?
ମୁଁ ଜାଣି କିନ୍ତୁ ଆ କ୍ଷୀ ଭିଡ଼ା ଯାଏ।
ଆଉ ରାଖି ବନ୍ଧାଯାଏ ଆଉ ଏମତି କୋଉ ପୂଜା ବି କରାଯାଏ ତାଙ୍କୁ ପୂଜା କରାହେଇକି ତାଙ୍କୁ ରାକ୍ଷୀ ବି ଭିଡ଼ନ୍ତି।
ଏମତି ଆଉ କାଇଁ ନାଁ ସେ ଆମର ଗୋ ମାତା ନାଁ।